ହ୍ୟାଲୋ ଆଜ୍ଞା ନମସ୍କାର।
ହଁ ନମସ୍କାର। କଣ କରୁଥିଲେ?
ଆଜ୍ଞା ସେମିତି କିଛି ତ କରୁନଥିଲି। ଘରେ ଆଜ୍ଞା ଅଛି ଆଉ ମୋତେ ମଧ୍ୟ୍ୟାନ ଭୋଜନ ସାରି ଘରେ ବସିଚି ଆଉ।
କଣ ଖାଇଲେ?
ହଁ ଆଜି ତ ରବିବାର କହିକି କିଛି ଆମିଷ ଖାଦ୍ୟ ହେଇଥିଲା। ଆଉ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି।
ଆଉ କଣ କରୁଛନ୍ତି?
ଏଇଠି ଖାଇ ପିଇ କିନା ବସିଥିଲି ଆଉ।
ଆଛା କୁଆଡ଼େ ଭ୍ରମଣରେ ଯାଇନାହାନ୍ତି?
ନା ନା କୁଆଡେ ବର୍ଷା ହଉଚି କୁଆଡେ ବୁଲାବୁଲି କରି ଯାଏନି ଏମିତି ଘରେ ଅଛୁ ଆଉ।
ଆଛା ଆଉ ଆପ
ଆଉ ଆପଣ ହଁ ଭଲ ଅଛନ୍ତି।
ଆଜ୍ଞା।
ଆଉ ଆପଣ କେମିତିକା ଅଛନ୍ତି?
ହଁ ମୁଁ ବି ଭଲ ଅଛି ସ୍ୱାସ୍ଥ୍ୟ ଭଲ ଅଛି ଆଉ।
ଘର ଲୋକ ଆପଣଙ୍କର
ହଁ ସମସ୍ତେ ଭଲ ଅଛନ୍ତି ସେପଟେ ପାଗ କେମତି ଅଛି?
ଏପଟେ ବର୍ଷା ଏତ ଅବେ ନଥିଲା କିନ୍ତୁ ପୁଣି ବର୍ଷା ଉଠେଇଚି ଫୁଣି ପକଉଚି ବର୍ଷା।
ଆଜ୍ଞା ତାହେଲେ ଲଘୁଚାପର ପରିଣା ପରି ପରିଣାମ ଆଉ।
ଆଜ୍ଞା।
ଚାରିଆଡେ ତ ଏବେ ଲଘୁଚାପ ରହିଯାଇଚି ତ ସେଥିପାଇଁ ଏମତି
ଏନ୍ତୀ ହବା କଥା ବର୍ଷ ସେ ଧାନ ଫାନ ବି ଚାଷ ହୁଏ ହବ। ହଉଚି ହଉ ବର୍ଷା ଆଉ ଦରକାର ତ ହଉଚି ଆଉ। ଆଉ
ଆଉ ଆପଣ କିଛି ରୋଷେଇ ବାସ କରନ୍ତି?
ହଁ ରୋଷେଇ ମୁଁ କରିବି କରେ ରୋଷେଇ ବି ଜାଣିଚି।
ଆଛା ଭଲ କଥା ଆପଣଙ୍କ ଆପଣ ଭଲ ରୋଷେଇ କଣ କରନ୍ତି?
ଭଲ ରୋଷେଇ ସବୁ ତମର ଭଲ ହୁଏ କିନ୍ତୁ ଭାତ ଆଉ ଭେଣ୍ଡି ଆଳୁ ତରକାରୀ ସେଇଟା ହିଁ ଭଲ ହୁଏ ସବୁଠାରୁ
ଆଜ୍ଞା ତାର ପ୍ରଣାଳୀ କିଛି କହିପାରିବେ କି?
ହଁ କହିପାରିବି। ଫାଷ୍ଟ କଣ କରିବେ ଭେଣ୍ଡି କୁ ଧୋଇବେ ଗୋଟା ଭେଣ୍ଡି ତାକୁ ଧୋଇକିନି ଆଜ୍ଞା ମୁଁ ଯେତିକି ବି ଆପଣ ଲୋକ ଥିବେ ସେ ଅନୁସାରେ ଭେଣ୍ଡି ଟା ଅନୁମାନ କରି ଧୋଇବେ ଧୋଇକି ତାକୁ କାଟିବେ ମାନେ ଛୋଟ ଛୋଟ ପିସ୍ କରିକିନି। କାଟି ତାକୁ ଥାଳିରେ ରଖିବେ ଆଉ ନଷ୍ଟେ ୟର ସେଟା ଗ୍ୟାସ ହୋଉ କିମ୍ବା ଚୁଲି ହୋଉ କଡେଇ ବସେଇବେ ତାପରେ ତେଲ ସେଥିରେ କିଛି ପକେଇବେ ମାନେ ଯେମିତି କି ଭାଜି ହେଲା ଭଳିଆ। ଆଉ ଦେବେନୀ ଏଇଟା ପକେଇଦେବେ ସେଥିରେ କିଛି ଲୁଣ ପକେଇବେ ଯେମିତି ଶୀଘ୍ର ଟିକେ ଜରିଯିବା ପାଇଁ। ତାକୁ ଘୋଡ଼େଇ ଦେବେ ଘୋଡିଲା ପରେ କିଛି ସମୟ ଟିକେ ନରମ ହେଇଯିବ। ତାପରେ ତାକୁ ଖୋଲିଦେବେ ଖୋଲିଦେଲା ପରେ ସେଟା ଟିକେ ନାଳ ଅଂଷ ତାର କଟି ଯାଇଥିବ ହଁ ମାନେ ଯେମିତି ଭେଣ୍ଡି ଟା‌ ଟିକେ ଏମିତି ବ୍ଲାକ ଟାଇପିର ପଡ଼ିଆସିବ ସେଟା ଆଉ ତାପରେ ବନ୍ଦକରି ଦେବେ ଆଉ ଏଟା ଏଇବାଟଣ ବାଟ କାଟିଥିବେ କି ଆଳୁ ବି କାଟିଥିବେ ତା ସହିତ ଯଦି ଚୋପା ରଖିବେ ଚୋପା ରଖିବେ। ଚୋପା ନଥିବ ଆଳୁ ଚୋପା ବି ଛେଲି ଦେଇକିନି ତାକୁ ପିସ୍ ପିସ୍ କାଟିଦେବେ ଗୋଟେ ଆଳୁ ଚାରି ଫାଳ।
କଲାପରେ ତାପରେ ବାଟଣ ପାଇଁ ହେଲା କି ଆମର ଯେଉଁଟା କିି ମସଲା ଦେବା ପାଇଁ। ସୋରିଷ ଦେବେ କିଛି ବେଶୀ ବି ପକେଇ ବେନି ପି ଆଉ ଜିରା କିଛି ପକେଇବେ ଆଉ ସେଥିରେ ଲଙ୍କା ଯଦି ଆପଣ ଗୁଣ୍ଡ ଥିବ ପକେ କିମ୍ବା ଲଙ୍କା ବି ବାଟି ପାରିବେ ଯେମିତି ସେ ରାଗ ଖାଇବାର କଥା ଅଛି। ଆଉ ରସୁଣ କିଛି ଦେବେ ପିଆଜ କିଛି ପକେଇବେ ଆଉଠୁ ଆଉ କିଛି ତାର ପଡିବନି ପକେଇକିନି ତାକୁ ଫାଷ୍ଟ ପ୍ରେସର ମାରିଦେବେ। ମୁଁ ସୋରିଷ ଆଉ ବାଟିଥିବ ମସଲା କୁ ଆଉ ଆଳୁ ଯୋଉ କାଟିଥିବ କଞ୍ଚାକୁ ତାକୁ ପ୍ରେସର ମାରିଦେବେ ଯେମିତି ଟିକେ ଆଳୁ ପ୍ରେସର ଦେଇ ଆସିବା ପୂର୍ବରୁ ଆସିବ ସିଏ। ସିଟି ମାରିବ ବନ୍ଦ କରିଦବେ ବେଶୀ ବି ସିଟି ଦେବେନି ଦେଲା ପରେ ତା। କୋ ବଣରୁ ଓହ୍ଲେଇ ଦେବେ ଓହ୍ଲେଇ। ପୁଣି ଯୋଉ କଡ଼େଇଟା କାଢିଥିବ ସେଥିରେ କିଛି ତେଲ ଦେଇକିନି ଫୁଟଣ ଯେମିତିକି ସୋରିଷ ଆଉ। ଜିରା, ମେଥି ଯାହା ବି ହଉ ପଞ୍ଚମୁଖୀ ସୋରିଷ ବାଟେ ମାନେ ଆମର ଫୁଟଣ। ପକେଇଦେବେ ପକେଇଲା ସେ ଆଳୁ ଯଉ ସିଝେଇ ଥିବେ। ତାପରେ ପକେଇଦେବେ ସେ ଟିକେ ମସଲା ପାଣି ଦେଇକି ନା ଟିକେ କଷିବେ ଟିକେ ସେଥିରେ। କସିଲା ପରେ ବାଟଣ ଅଂଶ କଟି ଯାଇଥିବ। ତାପରେ ଦେନେ ମାନେ ଫୁଟେଇ ଦେବେ ଫୁଟେଇକିନି ଜଷ୍ଟ ପା ଦି ମିନିଟ୍ ଆଗୁରୁ ବନ୍ଦ। କରି ଆଗୁରୁ ଭେଣ୍ଡି ଟା ପକେଇଦବେ ପକେଇକିନି ଘୋଡେନି ଘୋଡେଇକି ତାକୁ। ପ୍ଲସ ବନ୍ଦ କରିଦେବେ ସେଠି ଲୁଣ, ହଳଦୀ ପକେଇଥିବେ ପକେଇ କି ଘୋଡେଇ। ହେଲେ ଘୋଡେଇଲା ପରେ ବନ୍ଦ କରିଦେବେ ବେଶୀ ବି। ସିଝେଇବେନି ସିଝେଇଲେ ବହୁ ଟେଷ୍ଟ ତାର କମିଯାଏ ଭେଣ୍ଡିର ଜଷ୍ଟ ପକେଇବେ ବନ୍ଦ କରିବେ। ସେ କ'ଣ ପ୍ଲସ ଥ୍ରୀ ଟା କମ୍ପ୍ଲିଟି ହେଇଗଲା ଆଜ୍ଞା। ତମ ଆମ୍ବୁଲ ବି। ଆମ୍ବୁଲ ବି ସେଥିରେ ଯଦି ପକେଇ ପକେଇଥିବେ ନହେଲେ ଟମାଟର ପକେଇବେ ଯଦି ପକେଇ କିନ୍ତୁ ଆମ୍ବୁଲଟା ପକେଇଲେ ସେଟା ତରକାରୀ ଟା। ଟେଷ୍ଟି ହିଁ ହୁଏ।
ଆଜ୍ଞା ଠିକ୍ ଅଛି ଆପଣଙ୍କଠୁ ଶୁଣେ ଆଜ୍ଞା ଖାଦ୍ୟଟି ଅତ୍ୟନ୍ତ ସ୍ଵାଦିଷ୍ଟ। ଶୀତ ଲାଗୁଛି ତ ମୁଁ ଘରେ ନିଶ୍ଚୟ ଚେଷ୍ଟା କରିବି ବନେଇବାକୁ।
ଆଜ୍ଞା ଆପଣ କ'ଣ ଜାଣିଛନ୍ତି ରୋଷେଇ ବିଷୟରେ ଆଜ୍ଞା।
ଆପଣ କିଛି ମିଠା ଜାତୀୟ ରୋଷେଇ ମିଠା ଜାତୀୟ କିଛି ଜାଣିଛନ୍ତି କି ସାମଗ୍ରୀ।
ମାନେ ହଁ ନେ। ଯୋଉ ସୁଜି କିମ୍ବା ସିମେଇ କଥା କହୁଛୁ ନା ଏମିତି ରସଗୋଲା ଟାଇପ୍ ର କଥା କହୁଛୁ।
ତେ ରସଗୋଲା, ପିଠାପଣା।
ହଁ ପିଠା ପଣା ଅବଶ୍ୟ ମୁଁ କରିନି କିନ୍ତୁ ବୁଦ୍ଧି ମାନେ ଟିକେ ଟିକେ ଯଉ ଦେଖିଛି କହିବି। ପାରି କେମିତି ହୁଏ ବୋଲି।
ଆଚ୍ଛା ଆମର ଆରିଷା ପିଠାଟା କେମିତି ତିଆରି ହୁଏ।
ଫାଷ୍ଟେ କ'ଣ କରିବେ କିଛି ପାଣି ଦେବେ ପାଣି ରେ ଯଦି ଆପଣ ଯଦି ଗୁଡଥିବ ଯଦି ଗୁଡ ପ। ପକେଇବେ ଯଦି ଚିନି ଥିବ ଚିନି ବି ପକେଇ ବେ ନାହିଁ ଫାଷ୍ଟେ ଯଦି। ଚିନି ପକେଇବାର ଥିବ ପାଣି ଦରକାର ଆଉ ଗୁଡ। ଏତେ, ଏତେ ପାଣି ବି ଦରକାର ନାହିଁ ସେ ଗୁଡୁ ରୁ ପାଣି ବାହାରିବ କି ପାଣି ବି ଦେବେ। ସେଥିରେ ଟିକେ ପାନମଧୁରି ବି ପକେଇବେ ଯୋଉଟା କି ବାସ୍ନା ହବ ଘି ପିଠା ଟା। ସେଥିରେ ଲୁଣ ବି ଟିକେ କିଛି ପକେଇବେ ଅଳ୍ପ ପକେଇବେ ଲୁଣ। ପକେଇକିନି ତାକୁ ସୁଜି କିମ୍ବା ଇଏ ରେ ଯନ୍ତିଵେ। ଜନ୍ତିକି ତାକୁ, ତାକୁ ପତ୍ରକୁ କାଢିବେ। କାଢ଼ିଲା ପରେ ତାପରେ କଡ଼େଇ ବସାଇଥିବେ ସେ କଡ଼େଇରେ ତେଲ ଦେଇକି ତାକୁ ଛାଣିବାର ଅଛି।
କରିନି ଦେଖିଛି କେବଳ ପିଠା ଟା ମୁଁ ନିଜେ ଜାଣିନି କେମିତି।
ଆଚ୍ଛା ଆପଣ ତାହେଲେ କେବେ ବନେଇନାହାନ୍ତି।
ନା ପିଠା ମୁଁ କେବେ ବନେଇନି ଖାଲି ଦେଖିଛି ଘରେ ହୁଏ ସେଇଟା ମୁଁ ଜାଣିଛି। ସେମ୍ ସେ ଭୁଲ୍ ଠିକି ମୁଁ ଜାଣିନି କିନ୍ତୁ ଦେଖିଛି ଆଉ।
ହଁ ହେଲା ଆଉ ଘରେ କରୁଛନ୍ତି ବୋଲେ ସେଥିରେ ସହଯୋଗ କରିକି ଯାହା ଜାଣିଛନ୍ତି ଆଉ।
ହଁ, ହଁ ସେଇଟା ଜାଣିଛି।
ଆଚ୍ଛା।
ଆଜ୍ଞା।
ଆଉ ଆପଣ କୁଆଡ଼େ ବୁଲାବୁଲି ଯାଆନ୍ତି?
ହଁ ବୁଲାବୁଲି ଏମିତି ମନ୍ଦିର ମନ୍ଦିର ସ୍ଥାନକୁ ଯାଏ। ବୁଲାବୁଲି କରି ଆସେ ଏମିତି କିନ୍ତୁ ସେମତି ଏତେ ବୁଲାବୁଲି କରି ଯାଏନି କୁଆଡେ।
ଆଚ୍ଛା।
ଆଜ୍ଞା ଆପଣ କଣ କରି ଜାଣିଛନ୍ତି ରୋଷେଇ ବିଷୟରେ କିଛି ଜ୍ଞାନ?
ହୁଁ ମୁଁ କହିଲି ତ ମୋ ଦ୍ଵାରା ଭଲ ହୁଏ କହିଲେ ଦହି ଦହି ଚିକେନ।
ଦହି ଚିକେନ୍।
ଆଜ୍ଞା।
ଓହୋ ମାନେ ଦହିରେ ଚିକେନ ମିଶି କେମିତି କଣ ହୁଏ ସେଟା?
ଆଜ୍ଞା ଫାଷ୍ଟ ଗୋଟେ ଗୋଟେ ଏକ କିଲୋ ଗୋଟେ ଦହି ନେଇଆସିବେ। ଏକ କିଲୋ ହେଉଛି ଏକ କିଲୋ ଗୋଟେ ଚିକେନ ନେଇ ଆସିବେ ଆଉ ସାନ ପେକେଟର ଗୋଟେ ଦହି ନେଇ ଆସିବେ। ଆଉ କଣ କି ନା ଆମର ଯେତିକି ମସଲା ଦରକାର ହବ କଣ କି ଫାଷ୍ଟ ଚିକେନଟାକୁ ଟିକେ ଧୋଇଦେବେ ଧୋଇଦେଲା ପରେ ସେଥିରେ ଦହି ପକେଇଦେବେ। ଦହି ପକେଇ ଦେଲା ପରେ ସେଥିରେ ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଜିରା ଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଆଉ କଣ କି ଜିରା ପାଉଡର ଆଉ ଧନିଆ ପାଉଡର ଅଳ୍ପ
ଆଜ୍ଞା ଆଜ୍ଞା।
ଏଥିରେ ସବୁ କିଛି କଣ ନା ଅଳ୍ପ ପକାଇବେ ଆଉ ଆମର କଣ କି ଆଉ ମସଲା ବନେଇବା ପାଇଁ ଆଉ ଗୋଟେ କଡ଼େଇରେ ଆମେ ବନେଇବା। ତ ସେଥିରେ ଅଧା ପକେଇବା ଆଉ ଏଥିରେ ଅଧା ପକେଇବା ସେତିକି ପକେଇ ଦେଲା ପରେ ତାପରେ ଆମର ସୋରିଷ ତେଲ ଟିକେ ଆଉ ଲୁଣ ଟିକେ ଏତିକି ଦେଇକି କଣ କି ଚିକେନ ଟାକୁ ଗୋଳେଇକି ମ୍ୟାଗିନେଟ ହେବା ପାଇଁ ରଖିଦବା ତାପରେ ସେଇଟା ଗୋଟେ ଅଧଘଣ୍ଟା ମ୍ୟାଗେନେଟ ହେଇଗଲା ପରେ ତାପରେ ଆମେ ଆମେ କଢେଇରେ ତେଲ ବସେଇବା ସୋରିଷ ତେଲ ଟିକେ ଦବା ସୋ ତେଲ ତାପରେ ଦେଲା ପରେ କିଛି ଜିରା ପକେଇବା ଜିରା ଦେଲା ପରେ ତେଜପତ୍ର ଟିକେ ପକେଇବା ବାସ୍ନା ପାଇଁ। ତେଜପତ୍ର ପରେ ଆମର ଜିରା ଦେବା। ଜିରା ଦେଲା ପରେ ଆମର କଟା ପିଆଜ ଦେଇଦବା। କଟା ପିଆଜ ପରେ ଲଙ୍କା ଗୁଣ୍ଡ ଟିକେ ଦେବା କାହିଁକି ନା ଲଙ୍କା ଗୁଣ୍ଡ ଦେଲେ ଟିକେ ଖାଦ୍ୟ ସୁନ୍ଦର ଦେଖାଯିବ ତାର ରଙ୍ଗ ଟିକେ ଆସିବ।
ନ କଲର ବାଡ ବି ଏମିତି ଦେଇପାରିବା ନା ଚିନି ବି କିଛି ପକେଇ ପାରିବା କଲର ପାଇଁ।
ଚିନି ଦେଲେ କିଛି ଚିନି ଦେଲେ ମିଠା ଲାଗିଯାଏ ତ ଲଙ୍କା ଗୁଣ୍ଡରୁ କଲର କାଢିବାଟା ଭଲ। କାହିଁକି ନା ଆମ ଏମତିରେ ବି ଲଙ୍କା ଗୁଣ୍ଡ ପକଉଛି ନା ତ ଆମେ ଆଗୁଆ ଲଙ୍କା ଗଣ୍ଡ କାହିଁ ପକେଇଦବାନି ସେଥି ପାଇଁ। ତ ଆମେ ଆଗୁଆ ଲଙ୍କା ଗୁଣ୍ଡ ପକେଇଦବା ତାପରେ ମସଲା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଏତିକି ଦେଲା ପରେ ତାପରେ ଆମର ଅଦା ପେଷ୍ଟ ଦେଇଦବା। ଆଉ ନନଭେଜ୍ ଫେଷ୍ଟ ଗୋଟେ ପକେଇଦବା। ଏତିକି ଦେଲା ପରେ ସେଇଟା ପାଞ୍ଚ ମିନିଟ୍ ପାଇଁ ଢାଙ୍କିଦବା ଟିକେ ସେଇଟା ସେଥିରୁ ଟିକେ କଲର୍ ବାହାର ଥିଲା ପରେ ଯେତେବେଳେ ତାର ଟିକେ ର ଙ୍ଗ ବଦଳିଯିବ ତ ସେ ସମୟରେ ଆମେ ଅଳ୍ପ କିଛି ଟମାଟୋ ଦେବା।
ଆଜ୍ଞା।
ଟମାଟୋ ଦେଲା ପରେ ତାପରେ ଆମେ ଲୁଣ ପକେଇଦବା। ଲୁଣ ଦେଲା ପରେ ତାର ଗୋଟେ ପାଞ୍ଚ ମିନିଟ ପରେ ଯେତେବେଳକୁ ତାର କଣ କି ବାସ୍ନା ଗୋଟେ ଆସିବ
ଆଜ୍ଞ
ତାପରେ ଆମେ ଗଳା ହେଇଥିବା ଦହି ଆଉ ଚିକେନଟା ସେଇଟା ପକାଇଦେବା। ସେଇଟା ପକେଇ ଦେେଲା ପରେ ସେଥିରୁ ପାଣି ବାହାରିବ। ପାଣି ବାହାରିଲା ପରେ ସେଟା ଯେ- - ତେବେଳ ମରିଯିବ। ପାଣି ଟା ଯେତେବେଳେ ଶୁଖିଯିବ ସେ ସମୟରେ ରେ ଆମେ କଣ କି ସେଇଟା ସାଙ୍ଗେ ଆଗେ ଜଲଦି ପାଣି ଦେଇଦାରୁୁ ଭଲ ନାହିଁ। ତାପରେ ସେଇଟା ଯେତେବେଳେ ଶୁଖିଯିବ ଶୁଖିଗଲା ପରେ ଗୋ - - ଟେ ଏକ ଗ୍ଲାସ କି ଦିଗ୍ଲାସ- - ପାଣି ଦେଇଦିବେ। ତ ସେଥିର ସେଇଟା ଭଲ ଲାଗେ। ତାହେଲେ ତାର ଗୋଟେ କୋଡିଏ ମିନିଟ ଗଲା ପରେ ସେଟାକୁ କାଢିକି ଖାଇ ପାରିବେ।
ଆଜ୍ଞା, ତାପରେ ଆମେ ଗରମ ମସଲା କିଛି ପକେଇ ପାରିବେନି?
ଆଜ୍ଞା କଂ କହିଲେ?
ଗରମ ମସଲା ଯୋଉ ଗୁଣ୍ଡ ଥାଏ। ଯଉଟା କି ଆମ ପକେଟ ବାଲା ଯଉଟା ହ ହଳେଇ ଗୁଜୁରାତି ଆଉ କାଠ ମସ- - ଲା ମିଶି ଥାଏନି।
ହ
ସେଟା ତ ପକେଇ ପାରିବା।
ଆଜ୍ଞା ହଁ ଠିକ ଅଛି। ସେଇଟା ପକେଇଲେ ମଧ୍ୟ କିଛି ଅସୁବିଧା ନାହିଁ। ସେଇଟା ହେଲା - - କଣ କି ଆମେ ସବାଶେଷରେ କଣ କି ଓହ୍ଲେଇ ସାରିଲା ପରେ ସେଇଟା ଆମେ ପକେଇ ପାରିଆ।
ଆଜ୍ଞା।
ସେଇଟା ଆପଣଙ୍କ ଉପରେ ନିର୍ଭର କରୁଚି ସେଇଟା ପକେଇବେ ନା ନାଇଁ। କିଛି ଲୋକଙ୍କୁ ସେଇଟା - - ଭଲ ଲାଗେ ଆଉ କିଛି ଲୋକଙ୍କୁ ମଧ୍ୟ ଭଲ ଲାଗେ ନାହିଁ।
ଆଜ୍ଞା। ଆଜ୍ଞା।
ତ ଆପଣଙ୍କ ସହିତ କଥା ହେଇକି କଣ କି- - ଭେଣ୍ଡିର ଗୋଟେ ନୂଆ ରେସିପି ମୁଁ ଜାଣିପାରିଚି। ତା ମୁଁ ନିଶ୍ଚୟ ଘରେ ଚେଷ୍ଟା କରିବି ବନେଇବାକୁ। ଆଉ ଆପଣଙ୍କ ସହିତ କ- - ଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା, ଆଜ୍ଞା।